ହାଲୋ।
ତମ ଘରେ କେତେ ଭାଇ ଭଉଣୀ ଦେଇ ତମେ?
ବ୍ୟକ୍ତିଗତ କଥା ଥାଉ।
ଆରେ ଆରେ।
କି ଜାଣିବ କିଡନାପ କରି ଧରି ପଳେଇବ, ନା କଣ ତମ ଉଠେଇ ନେଇଯିବ? ଭାଇ ଭଉଣୀ କଥା କହିଲେ। ହୁଁ ଏଇ ଗଲି। ଏଇ ଗଲି ଏଇ ଆସିଲି। ମତ ମତେ କଲ୍ କରିବ କେତେବେଳେ?
ଥାଉ ଥାଉ ଆଉ ତୁମ ଘରେ ତ ତୁମେ ସବୁ ଉୁଁ ମିଳି ମିଶିକି ବଡ ପରିବାର ରହୁଛ କି ଅଲଗା ହେଇଯାଉଛ?
ଆମର ସୂକ୍ଷ୍ମ ପରିବାର ।
ଛୋଟ ପରିବାର ଛୋଟ ପରିବାର ସୁଖୀ ପରିବାର। ଦୂର ଦୂରାନ୍ତର ବନ୍ଧୁବାନ୍ଧବ। ହଁ ତାର ବନ୍ଧା ଥାଏ ।
ତାହେଲେ ତ ବଢ଼ିଆ କଥା ।
ହଁ ଗୋଟେ ଘରେ ରହୁନା କିନ୍ତୁ ସବୁ ସମ୍ପର୍କ ଭଲ ଅଛି, ଯିବା ଆସିବା ସବୁ ଭଲ ଗଲେ ରହୁ ଯ ବହୁତ ଦିନ ମଜା ମସ୍ତି କରିକି ଆସୁ।
ଗୋଟେ ଘର ରହୁନା ବୋଲି ସମ୍ପର୍କ ଏବେ ଯାଏଁ ବହୁତ ଭଲରେ ଅଛି ।
ଆଚ୍ଛା।
ଗୋଟେ ଘରେ ରହିଥିଲେ ଖାଲି ଗୋଟେ ଘରେ ରହିଲେ ଭଲ, ଯେତେବେଳେ ସମସ୍ତେ ସେ ମିଳିମିଶି ରହିବେ କୁ ଚାହିଁବେ? ମୁଁ ଏଇଟା କରିବିରେ ସିଏ ସେରା କାହିଁକି
ହଁ। ଆଗରୁ ରହୁଥିଲେ ସବୁ, ଆଉ ଆଜିକାଲି ଆଉ କୋଉଠି ରହୁଛନ୍ତି ବହୁତ କମ ଜାଗାରେ। କି କଟକ ଭଳି ଜାଗାରେ ମୁଁ ଦେଖିଛି ଜଏଣ୍ଟ ରେ ରୁହନ୍ତି । ଭଲରେ ମିଶା ମିଶେଇକି ବହୁତ ବଢିଆ ହନ୍ତି ସେଠି । ଏବେ ଆମର ଆର ମାସ ଖାରି ସବୁ ଗ୍ରୁପ ରେ ହଁ ମେସେଜ କରୁଥିଲେ ଆସି । ବନ୍ଧେଇ ପ୍ରତିଷ୍ଠା ବନ୍ଧ ଝିଅ । ନାଇଁ ନାଇଁ ଆର ମାସ ଜୁଲାଇ ପାଞ୍ଚ ଆଉ ଆଠରେ ନିର୍ବନ୍ଧ ଘର ପ୍ରତିଷ୍ଠା। ଇଛା ଅଛି ଗୋଟେ ପିଉସୀ ନାନୀଙ୍କର, ତାଙ୍କ ଝିଅ ଦିଅର ହକା ଖାଇଦେବ। ପାଞ୍ଚରେ ତା ସ ଆଠରେ ଘର ଏଇ ଫାଷ୍ଟ ଘର ପ୍ରତିଷ୍ଠା ତାପରେ ନିର୍ବନ୍ଧ କାଲି ଆମର ସବୁ ଭାଇ ଭଉଣୀଙ୍କର ଅବସ୍ଥା ଗୋଟେ ବନେଇକି ଚଲେଇଛନ୍ତି ସାଦି ନା ବାହାର ପାଇଁ ସବୁ ଯୋଜନା ହଁ କିଏ କଣ ବିରିବ କୋଉ ରିଲସ ବନେଇବା ସବୁ କଣ କଣ କରିବା ଚଲେଇଛି ଆଉ ଗୋଟେ ଅଲଗା ବନେଇକି ଖାଲି ରିଲସ ତୁକରି ରିଲସ ଛାଡି ଚାଲିଛନ୍ତି ଇଷ୍ଟାଗ୍ରାମରେ ଆଉ ହ୍ୱାଟ୍ ସପରେ ଚାଲିଛି କଥା ମାନେ ଅଛି ଭା ଏବେ ଖାଲି ନିର୍ବନ୍ଧ ହବ ଖାଲି ନିର୍ବନ୍ଧ ହବ ଆରମାସରେ କିନ୍ତୁ ବାହାଘର ଅଛି ଆହୁରି ନଭେମ୍ବର ବଧେ ହେଇପାରେ କି କେବେ ହବ ଆହୁରି ଦି ତିନି ମାସ ପରେ ଏବେଠୁ ଚାଲିଛି ଯୋଜନା ସେ କୁହନ୍ତିନି ଯୋଜନା କଲେ କିଛି ଲାଭ ନାହିଁ ଯାହା-
ଆଗରୁ ଯୋଜନା କଲେ ହିଁ ଲାଭଅଛି।
ନାଇଁ କେତେଟା ଜିନିଷ ଷରେ ହୁଏନି ବହୁତ ଜିନିଷରେ ହୁଏନି ନାଇଁ ଏତେ ସବୁ କରିଛ କିଛି ହବନି ସଫଳ ପାଇ ହବନି ବହୁତ ଆଶା ରଖିଥିବ କୋଉ କିଛି ଗୋଟେ ହବ ସେତେବେଳେ ହବନି କି କିଛି କରିହବନି ଦୁଃଖ ମନ ରଖିଥିବ ମନ ଭିତରେ ଏତେ ପ୍ରକାଶ କରିବାଟା ବି ଭଲ ନୁହଁ
ତୁମେ ଏବେଠୁ ରିଲସ ବନେଇ ଦିଅ ସବୁ ସଜବାଜ ହେଇକି ସେ ଟାଇମିରେ ଖାଲିପୋଷ୍ଟ କରିବ।
ମାନେ ଏବେ ପୁରୁଣା ଡ୍ରେସ ସେତେବେଳେ ନୂଆ ଡ୍ରେସ ପିନ୍ଧିବୁ ଆଉ ସେୟା ଦେଖାଯିବ।
ନୂଆ ଡ୍ରେସ ପିନ୍ଧିକି ଏବେଠୁ
ନାଇଁ ନାଇଁ ଏବେ ଆଣିଲେ ପୁରୁଣା ହେଇଯିବନି ସେତେ ବେଳେ ଆଉ ଦି ତିନି ମାସ ଗଲେ କି ଯୋଉ ଡ୍ରେସ ଥିବ ଯୋଉଠି ଯାହା ଚାଲିଥିବ ସେଇ ଡ୍ରେସ ନା ଆଣିଲେ ହବ ଏବେ ଆଣିଲେ ପୁରୁଣା ହେଇଯିବ, ସେଇଟା ହିଁ ଭୁଲ ଏତେଦିନ ଆଗରୁ ଆଣିକି ରଖିଦବା, ଭାବିବା ଠିକଅଛି ଆଣିକି ରଖିଦବାଟା ଭୁଲ, ଆଜିକାଲି କିଛି ହବ ନୂଆ ଆସିବ କି କଣ ଜାଣି ହବନି। ତ ଦେଖିବା କଣ ହଉଛି।
ତୁମର ତାହେଲେ ବେଶୀ ବଡ ପରିବାର ବୋଧେ କେତେବେଳେ କାହାର ବାହା ଘର ଥାଉଛି।
ବର୍ଷ ସାରା ଥାଉଛି। କି ଲାଗି ରହୁଛି। ଅଛି ବଡ। ହୁଁ।
ଏ ଇଏରେ ଦେଖା ହେଇଯାଉଥିବ ସବୁ ଭାଇ ଭଉଣୀ ନା।
ଦେଖା ହେଇଯିବା। ଆ ହା। ମାନେ ଏଥର ରାଉରକେଲା ହିଁ ଯାଇଥିଲୁ, ଗଲା ଥର ଫେବୃଆାରୀ ଯାଇଥିଲୁ, ଏଥର ପୁଣି ଫେବୃଆାରୀରେ, ପୁଣି ଅଗଷ୍ଟ ଯାଇଥିଲୁ ରାକ୍ଷୀ ପୂର୍ଣିମାକୁୁ, ପୁଣି ଏଥର ଯାଇଥିଲୁ ଏବେ ଯୋଉ ମାର୍ଚ୍ଚରେ ବୋଧେ, ହଁ ମାର୍ଚ୍ଚ ରେ ଯାଇଥିଲୁ। ପୁଣି ଏବେ ମାସ ନା ମେ ରେ ଯାଇଥିଲେ ଏବେ ପୁଣି ଆର ମାସ ଅଛି ଦେଖିବା ସେଟା ଠିକ ହେଇନି ଯିବୁ ନା ନ ଯିବୁ, ଆଉ ଗୋଟେ ଭୋଜି ବି ଅଛି ତ ଗାଁରେ, ତ ଗାଁକୁ ଯିବୁ ନା ସେଇଠିକୁ ଯିବୁ ଠିକ ହେଇନି। ଠିକ୍ ହେଲା ପରେ ହିଁ ଜଣାପଡ଼ିବ କିଛି। ତା ପରେ ପୁଣି ବାହାଘରକୁ ଆଉ, ହଁ। ଏ ବର୍ଷ ହିଁ ଚାରିଥର ଯିବା ଆସିବା, ରାଉରକେଲା। ଭୋଜି ତ ଛାଡ ଖାଇବା କଥା, ଗୋଟେ ମଜା ମସ୍ତି ଅଲଗା ପ୍ରକାର। ସମସ୍ତେ
ଏତେ ନୂଆ ସବୁ ସବୁ ନୂଆ ନୂଆ କେତେ ଗାଁ ବୁଲ, କେତେ ମଜା କର। ସବୁ ହେଇଯିବୁ।
ସେଇଆ, ଏମିତିରେ ତ ଛାଡିବେନି ଖାଲି ପରିବାର ଯାଇକି ବୁଲି ଆସିବା କଥା ଏମିତିରେ ହେଲେ ଆଉ ଏମିତିରେ ତ କୁଆଡେ ଛାଡୁନାହାନ୍ତି ଛାଡ ଆଉ କାହା ସହ। ସାଙ୍ଗସାଥୀ ନହେଲେ ତମର ଦୁନିଆ ବୁଲି ଦେଇକି ଆସନ୍ତି, ଖାଲି ହଁ ଯା ବୋଲି କହିଦିଅନ୍ତେ ଖୁସିରେ।
ବୁଲିବା ପାଇଁ
ହୁଁ।
କାର ବି ଆବଶ୍ୟକ ରହିଛି।
ହଁ ଜାଣିଛି ତାହା ମୁଁ ଯୋଗାଡ କରିଦେଇ ପାରିବି, କାସ୍ କରି ତ ମତେ ପରାମର୍ଶର ଆବଶ୍ୟକ ରହିଛି। ଛି।
ଯାହାକି ମିଳିବନି।
ତୁମେ ବାହା ହେଇଯାଅ ମିଳିଯିବ।
ନାଇଁ ନାଇଁ ନାଇଁ ବଡ କ କରିବ ସେଇଟା। କେ ନ ମତେ ବହୁ ଦୂର।
ବଡକୁ ବାହା କରେଇ ଦିଅ
ହଁ ହେଇଯାଉ ତା ଚକରେ ମୁଁ ବୁଲ ଦେବି ବାହାରେ କରିଦେଲେ ମୁଁ ବୁଲ ଦେବି ଯାଇକି ତା ଘରୁକୁ ବୁଲିବା କଥା ଜେଜେ ଙ୍କ ର ଆରେ ନାଇଁ ଏବେ
ଏମାନେ ଫାଷ୍ଟ ନିଜେ ଚାକରି କଲେ ତାପ ଆପେ ଆପେ ବଢ ପରାମର୍ଶ ମିଳି ହିଁ ଯିବ ନା କରିପାରିବେନି ଆଉ ଯଦି ଦି ଚାରି ଜଣ ଯଦି ସଫଳତା ପାଇଥିବା ତାଙ୍କ ସାଥି ତ ହଁ ଆମେ ଏଇଠିକୁ ଯାଇକି ଆସୁ ଖୁସିରେ ହଁ ହଁ ହଉ ଯାଇକି ଆସ ବୋଲି କହିବେ ଯାଅ ବୁଲିକି ଆସ ବାହାଡ ଗ୍ୟାସ୍ ଯାହାକି ତମେ କଣ? କରିପାରିବା ବକୁ ବି
ହୁଁ। ଆଚ୍ଛା
ସେ ଅଛି। ଗ୍ୟାରେଣ୍ଟେଡ କି ହଁ ହେଇପାରିବ ଏଇଟା। ନିଶ୍ଚିତ ହିଁ କରିପାରିବା।
ହଁ ସେଇଟା ତ ହେଇଯିବ ଆପେ ଆପେ। ବାହାଘର ସହିତ ମୋର ସମ୍ପର୍କ ଆଉ ନାହିଁ।
ବହୁ ଦୂର ଦୁରାନ୍ତର
ଦୂର ଦୂରାନ୍ତର ବି ସମ୍ପର୍କ ନାହିଁ। ଭାବୁଛି ସେଇଟା ଆମ ମୁଣ୍ଡରେ ଅଛି ହଁ ସେଇ ଜିନିଷ ଟା ଭାବିଛି। ସେଇଟା ଗଲେ ହେଲେ ତ ଫ୍ରିରେ ବୁଲିବାକୁ ଆହୁରି ମିଳିବ ମାଗଣାରେ ସବୁ।
ହଁ। ନା ନା। ଏମିତି ହବ କି ଆଉ ତମ ଘରେ ଏବେଠୁ ଦେଖିକି ରଖିଲେନି ହେଲେ
ଆମ ଘରେ ସେମିତି ନୁହଁ।
ପରେ ହଁ ତାହେଲେ ଭଲ। ନା ଆମ ଘର ବି ନାଇଁ ଠିକ ଠାକ ଆଗ ନିଜ ନିଜ ଗୋଡ଼ରେ ଠିଆ ହୁଅ ତା ପରେ ଦେଖିବା ଆଗକୁ କଣ ହଉଛି?
ଆମ ଘରେ ବେଶ ଶା ସେମିତି ଭାବିବେନି କେବେ ଆମ ଘରେ। ତା ପରେ କୁହ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହେଲୋ।